ଶଇଚ?
ନାଇଁ, ବସିଥିଲି କହିଲି।
ଅହ, ବସିଥିଲ। ଆଜି ରୋଷେଇ କ'ଣ ହେଇଥିଲା?
ରୋଷଇ ଆଜି ମା
ଆଚ୍ଛା ଆଚ୍ଛା, ଆଜି ରବି ବାର---ଆଇଁଷ ତ ହେଇଥିବ, ନିହାତି ନାଇଁ?
ଆମର ଆଜି ଆମେ ଭାତ ଖାଇନୁ, ଆଜି ଗୋ ଭୋଜି ଥିଲା ବା। ଆ ସେଠି ତାଙ୍କର ସୁ ସେଠି ମାନେ ମିଠା ପୁରି ଆଉ ଆଳୁ କଷା। ବୁଟ ଡାଲି ଏମିତି ହେଇଥିଲା ଆଉ ରାତିରେ ତାଙ୍କର ବି ଡାକିଚନ୍ତି।
କଣ ବାହାଘର ଭୋଜି ନା କଣ?
ହଁ ରାତିରେ ବି ରାତିରେ ତାଙ୍କର ଭାତ ଦେବେ ଖାଇବା ପାଇଁ।
ବାହାଘର ଭୋଜି ହେଇଥିଲା?
ଙ୍କର ସୁଧିକିୟା।
ଅ ହ।
ଏନା ତାହେଲେ ଭୋଜିରେ ଖାଇକି ଆସିଲେ ଆଉ ରୋଷେଇ କରିନାହାନ୍ତି ବୋଧେ ଆଉ।
ନାଇଁ ଆଜି ରୋଷେଇ ହେଇନାହିଁ ଭୁଜି ରେ ଖାଇକି ଆସିଲୁ। ମୁଁ ଭୋଜି ଖାଇବୁ ଖାଇକି ଯିବା ଆଗରୁ ଯାଇଥିଲି ଟିକେ ବଜାର ମୋର। ମାନେ ବଡ ମାର୍କେଟ ଯା ଯୋଉ ଚନ୍ଦନେଶ୍ଵର କୁହନ୍ତି ଯାଇଥିଲି ସେଇଠି। ଟିକେ କାମରେ ଆସିକି ସେଠୁ ଆସିକି ଖାଇକି ଟିକେ ବସଚି ମୁନି। କଥା ହେଇଯାଏ ଟିକେ ଆଜି। ଆଉ କାଲିଠୁ ଯୋଉ ଖାତା କାମ ସବୁ ପଡିଛି ତାଙ୍କର କରିନା। ଆଜି ଆଉ ଶୋଇବିନି ଟିକେ ଖରା ବେଳେ ଶୋଇପଡେ ହେଲା ମାନେ ଭାତ ଖାଇକିରି। ଯେହେତୁ କାମ। ହଁ ବା ଟିକେ ଶୋଇିଲେ ହିଁ ଭଲ ଲାଗେ ହେଲା ନହେଲେ ଜମା ଭଲ ଲା ଦବା ହେଲେ ଆଜି ଆଉ ଶୋଇବା ପାଇଁ ଇଚ୍ଛା ହେଲାନି।
ମୁଁ ବି ଶୋଏ ଆଜି ଶୋଇନି ଟିକେ ଏଇ ସିଲେଇ ଟିକେ ଥିଲା ତ ସିଲେଇ ବି କରେ ନା।
ଆଚ୍ଛା ଆଛା
ସିଲେଇ ହେଲା ଏଇ ତ ମୁଁ ଗୋଟେ ଗୋଟେ ମୋ ଘରେ କରୁଛି ମସିନ୍ ରଖିଛି ମୋର। କରୁଛି ଅନ୍ୟା ଆପ୍ ରେ ପାଖରେ କରିବା ଅପେକ୍ଷା ନିଜ ପାଖରେ ରଖିକି ନିଜର ଗୋଟେ ଗୋଟେ କରିବା କଥା ଆଉ।
ପିଲା ପାଇଁ ନିଜେ ତିଆରି କରି ଦଉଛୁ।
ବ୍ଲାଉଜ ମୁଁ ଶିଖିନି ହେଲା କରିଦଉଛି ମୋର ଗୋଟେ ଗୋଟେ କରୁଛି ଆଉ।
ଆଛା ଆଛା
ହୁଁ ହୁଁ ହେଲା ଡବଲ ମରାମରି ହେଲା ଏମିତି ଆଉ।
ହୁଁ ହୁଁ ନା ନା ସେଇ ଫୁଟ ମୁୁଟ ସିଲେଇ ବି ଶିଖିବା ନିହାତି ଦରକାରେ ଦେଖ ଆମେ ତି ସିଲେଇ ରେ ଯାଇକି କମ୍ ପଇସା ଦେଇ ଦଉଚେ କି? ସିଲେଇ ଶିଖିବାକୁ ଭଲ ବାକି ମୋର ଇଚ୍ଛା ଶ ଏତେ ଥିଲା ଯେ ଘର ଏତେ କାମନା ପେସରେ
ଯାଉଛନ୍ତି ସିଲେଇ କଲା ସିଲେଇ ଶିଖିଲେ।
ନ ନାଁ।
ମାନେ ସିଲେଇ ଶିଖିବାଟା ଦଶ ହଜାର ଲାଖା ନେଇ ଯାଉଛନ୍ତି।
ଆଚ୍ଛା ଆଚ୍ଛା। ସେ ମୋ ବାପାଙ୍କ ଘର ପାଖରେ ଜ ଜଣେ ମୋର ମାଇଁ ସମ୍ପର୍କ ହୁଅନ୍ତି। ସିଏ ଏମିତି ଯୋଉ ବି ବିଶ୍ଵକର୍ମା ଯୋଜନା ବାହାରି ନଥିଲା କି ସେ ଏଥିରେ ଚାରି ଦିନ ଟ୍ରେନିଂରେ ଖାଲି ସି ସିଲେଇ ଟା ଶିଖିଥିଲେ। ମୋବାଇଲ ଦେଖି ଦେଖି ସବୁ ଡିଜାଇନ ଶିଖିଚନ୍ତି ଏତେ ସୁନ୍ଦର ସୁନ୍ଦର ବ୍ଲାଉଜ୍। ବନଉଚନ୍ତି ହାଁ ହଁ ନାଁ ଭଲ ଭଲ ଭଲ ଏ ସବୁ ନିଜର ଗୋଟେ ଦେଖ ନିଜର ଆତ୍ମନିର୍ଭରଶୀଳ ହେଲା।
ଏଆ ବସିବା ଅପେକ୍ଷା କରିବା କଥା।
ହଁ ହଁ ହଁ ହଁ ଆଉ ଝିଅ କଣ କରୁଚି?
ଝିଅ ଡ୍ରଇଂ କରୁଥିଲା।
ଅ ଝିଅ ଶୋଇନି କି?
ଶଉନି ଖରାବାଲିଆ ହେଲି ସକାଳୁ ଟିକେ ମାନେ ଜଲ୍ଦି ଉଠୁନି ତ ଉଠିଲ ବେଳକୁ ତାକୁ ସେ ପୁରା ଦଷ୍ଟା ହେଇଯାଉଚି ଆ ଜ ସ୍କୁଲ୍ ସେଟଉ ଜଲ୍ଦି ଉଠୁଚି ଆଉ ଯୋଉଦିନ ସ୍କୁଲ ଛୁଟି ହେଇଗଲା ମାନେ ଶୋଇବ ତ ଶୋଇବ ଉଠେଇଲେ ବି ଉଠିବନି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା
ଏ -ସେଟା ଖାଇଲା ଆଉ ଡ୍ରଇଂ କରୁଚି ବସିକି।
ଆଚ୍ଛା ଆଚ୍ଛା। ହଁ ଆଚ୍ଛା ଆଚ୍ଛା ଆ ଆମର ପିଲାମାନେ ଏବେ ବସି ଆସିଛନ୍ତି ତାଙ୍କର ମାଷ୍ଟର ଆସିବେ ପଢେଇବା ପାଇଁ ନାଇଁ। ହଁ ମୋ ଦିଟା ପୁଅ ହଁ ଟିଉସନ୍ ହୁଅ ନ୍ତି ମୋ ଦିଟା ପୁଅ ବସିଛନ୍ତି ଆଉ ତିନି ଜଣ ବାହାରୁ ଆସନ୍ତି ସବୁ ବସିଛନ୍ତି। ନ୍ତି।
ପୁଅ ମାନେ କୋଉ କୋଉ କ୍ଲାସର ରେ ପଢୁ
ମୋ ବଡ ବଡ ପୁଅ ଏଇଟି କ୍ଲାସ୍ ଆଉ ସାନଟା ଥ୍ରୀ କ୍ଲାସ୍।
ହଁ ହଁ
ହୁଁ ଏମିତି ଆଉ ମୁଁ ବସିଥିଲି ମୁଁ କହିଲି ନାଇଁ। ଟିକେ କାମ ସାରିଦବା କାମ ମାନେ ଆମ ଆଡ଼େ ଟୋଟାଲି ଖରା ନାହିଁ।
ତ ମେଘୁଆ କରେଇଚି ହେଲେ ମେଘୁଆ କଲେ କଣ ହବ ଯେ। ଏତେ ଗୁଳୁଗୁଳି ହଉଚି ମାନେ ବାହାରେ ବସି ସବୁ ଝାଳ ବୁଡି ଯାଉଚି ହେଲା କିି।
ଏ ଗୁଳଗୁଳି ଏପଟେ ବି ହଉଚି ବହୁତ୍ ଖରା ହଉଚି ଏ ଖରା କହିଲି ସରି ଗରମ ଲାଗୁଚି।
ହୁଁ
ଖରା ତ କିଛି ଆଜି ହଉନି।
ନାଁ ନାଁ ଖରା ପାଗତ ମେଘୁଆ ଅଛି ମାନେ ଗୁଳୁଗୁଳି ପ୍ରବଳ ହେଇଚି।
ବହୁତ୍ ବେସି ହଉଚି ର
ଆମର ଏ ଆଚୁଲି ଉ ଖରା ବେଳଟାରେ ଆଚୋଲି ଆମେ ଭାତ ଖାଉନା ଭାତ ଖାଇନୁ। ଯେହେତୁ ପୁରୀ ଦିଟା ଖାଇଥିଲି ଆଉ ମତେ ମାନେ ଭଲ ଲାଗୁନି ମାନେ ଯେମିତି ଖାଲି ପାଣି। ପାଣି ପା ପିଇବା ପାଇଁ ଇଚ୍ଛା ହଉଚି ହୁଁ ହୁଁ।
ଦିନବେଲା ଆଉ କଣ ଖାଇ ହେବ ସେଇତ ଭାତ ଇଚ୍ଛା ହେଉଛି ଆଉ ଯେ ପା -ପ - ଖାଳଭାତ ଟିକେ ହେଲେ ଭଲ ଲାଗେ ମତେ ସେ କହୁନଥିଲିକି ଗ୍ୟାସ୍ ପ୍ରୋବ୍ଲେମ ସକାଶେ ମୁଁ ଟିକେ ପଖାଳ ଭାତ ଖାଇପାରେନି ଯେଉଁ ନ୍ୟୁଟ୍ରିସନ୍ କଥା କହୁଥିଲେ ଆଉ ମୁଁବି ଆଉ ଟିକେ କଥା ହେଇପାରିଲିନି
ନାଇଁ ନାଇଁ ମୁଁ କହିଲିକି ମୁଁ ବି ହଁ ନାଇଁ ବୁଝିକି କହିଲି ମୁଁଁ ମୁଁ ହ ମୁଁ କହୁଛି ଗୋଟେ ମାସ ଖାଅ ହେଲା ଭଲ ଲାଗିଲେଣ ତ ଆଗକୁ ବଢିବ ନ ଭଲ ଲାଗିଲା ତ ଗୋଟେ ମାସରେ ଯଦି ତମର କିଛି ସୁବିଧା ନ ହେଲା ତାହେଲେ ବନ୍ଦ କରିଦବ ଜିନିଷ ଖରାପ ନାହିଁ। ଆଉ ମୁଁ କଣ ଠକେଇଦେବି ଜିନିଷଟା ହଉଛି ଧରାଜାଉ ଦେଖ ତମେ ଏମିତି ଡାକ୍ତର ପାଖକୁ ଯି ବ ପୁଳାଏ ପଇସା ଦଉଛ। ଡାକ୍ତର ମେଡିସିନ ଭଲ ଖରାପ ନାହିଁ ସେଥିରେ ଖରାପ ବି ଅଛି।
ସେଠିରେ ସବୁ ଇଏ ହେଇକି ଆସୁଛିନା ଆମର ମେଡିସିନ ଜିନିଷଟା ନାଇଁ ଏଇଟା ଆମର ଆୟୁର୍ବେଦିକ। ଟାଇପର ହରବାଲର ହୁଁ।
ବାସ୍, ବାସ୍, ବାସ୍।
ନାଇଁ ଗୋଟେ ମାସ ଟ୍ରାଏ କରିବା।
ଗୋଟେ ମାସ ଟ୍ରାଏ କର ଗ୍ୟାସ୍ ଏସିଡିଟି ପୋ ପୁରା ପଳେଇଯିବ ହେଲା ମୁଁ ପୁରା ପୁରା କହୁଛି କାରଣ ମୋ ସ୍ଵାମୀର ଥିଲା ହେଲାକି।
ହୁଁ, ଗ୍ୟାସ ଏସିଡିଟି ଥିଲା? ଆଉ ଯୋଉ ଛୋଟ ଛୁଆଙ୍କରବି ଛାଡି
ହଁ ଛୋଟ ଛୁଆଙ୍କର ଅଛିକି ମାନେ ଯେରାକ ଆମେ ଛୋଟ ଛୁଆକୁ ବର୍ଣ୍ଣବିଟା ଦଉନୁ କି ବର୍ଣ୍ଣବିଟା କି ହର୍ଲିକ୍ସ ଦେଉଛୁ ଆମ ଛୁଆ ମାନଙ୍କର ଗୋଟେ ନ୍ୟୁଟ୍ରିସନ ଅଛି ସେଇଟା ଖାଇଲେ ଛୁଆଙ୍କର ମାଇଣ୍ଡ ମାନେ ତାଙ୍କର ମ ମସ୍ତିଷ୍କ
ଡେଭଲପ ହେବ ହୁଁ ମସ୍ତିଷ୍କ ଟିକେ ଡେଭଲପ ହେବ।
ତା ପରେ ମାନେ ବି ରୋଗରୁ ମାନେ ଆଉ ଏମି ତି ଆଉ ଛୁଆ ମାନଙ୍କ ପାଇଁ ବି ବହୁତ ଭଲ। ହୁଁ। ହଁ ଏମିତି
ଗୋଟେ ମାସ କପ୍ଲିଟ୍ କରେ ତାପରେ ଝିଅ ପାଇଁବି ଆଣିବି ଯଦି
ତାପରେ ହଁ ନାଇଁ ମୁଁ କହିଲିକି ତମେ ଖାଅ ତମେ ଖାଇକି ଉପକୃତ ହେଲେ ବି ତମ ସେପଟେ ପାଖାପାଖି ଏରିଆରେ ବି କିଛି ଜଣେଇଲେ ବି ସେଥିରୁ ବି ସେଥିରେବି କିଛି ବେନିଫିଟ ପାଇପାରିବ ହେଲାକି ଅଛି ୟାର ସିଷ୍ଟମ ଅଛି। ଆଗେ ନିଜେ ଖାଇକି ଉପକୃତ ହୁଅ ହେଲାକିି ଗୋଟେ ମାସ ଖାଅ କେ ମିତି ରିଲାକ୍ସ ଲାଗୁଛି ଜାଣ କାରଣ ଦେଖ ଖାଇବା ଯଦି ଠିକ୍ ନ ହବ ଗ୍ୟାସ ଏସିଡିଟି ହବ। ହେଲା କିି ଇଏ ଏ ଏ ଟେଲରିଂ କାମ କରୁଛ ତଥାପି ସେଥିରେ ବସି ବସି ବି ଖାଇଦବ ଆମେ ହଁ
ମେନ୍ ହେଲା ବସି ବସିକି କଣକି ଆମେ ଇଏ ହେଇଯାଉଛି ନା ପେଟ ଗ୍ୟାସ୍ ହେଇଯାଉଛି।
ହଁ, ହଁ। ତାର ଯୋଉ ଆମର ଚାହା ଭଳିଆ ଜିନିଷଟା ଅଛି ନାଇଁକି ସେଇଟାରେ ବହୁତ ଉପକୃତ ସେଇଟା
ସେଇଟା ଆଣିବା ତାହେଲେ ଆଉ। ସେଇଟା ସେକ୍ ଟାଇପ୍ ର ବୋଧେ ଆଉ ସେକ୍ ଟାଇପ୍ ର କି?
ହଁ ସେଇଟା ଯେ ମୁଁ ଚାହା ଭଳିଆ ଗୋଟେ ଅଛି ତାପରେ ଗୋଟେ ସେକ୍ ଭଳିଆ ଅଛି ସେଟା ସକାଳେ ଯୋଉ ଜଳଖିଆ ଖାଉଛନ୍ତି, ଜଳଖିଆ କଣ ଖାଉଛନ୍ତି?
ଜଳଖିଆ ସକାଳେ ସେଇତ ପ୍ରୋବ୍ଲେମ୍ ଆଉ କିଛି ଖାଇ ହଉନି ବୋଲି ଆଉ। ଏନେ ଉପମା ଟିକେ ହେଲା କି ଧରନ୍ତୁ କଣ ଏଇଟା ଅ ସିମେଇ ଟିକେ ହେଲା ଏଗୁଡା ଖାଇଦେଲେ ଆଉ ଇଚ୍ଛା ହଉନି କିଛି ଖାଇବାକୁ। ପେଟଟା ପୁରା ମାନ୍ଦାଲିଆ ହେଇକି ପୁରା ଫୁଲିକି ରହିଲା ଭଳି
ହଁ ବାସ୍ ସେଇଟା ନ ଖାଇକି ସାଢେ ଆଠଟା ନଅଟା ବେଳକୁ ସାଢେ ଆଠଟା ନଅଟା ବେଳକୁ ଅଉଁ ମାନେ ଖାଇଦେବେ ସେଇ ସେଟ୍ ଟା ହେଲା ସେ ସେ ଖାଇଦେଲେ ଆଉ ସେ ଠିକ୍ ଏ ସାଢେ ଏଗାରଟା ବାର ବାରଟା ବେଳକୁ ଭୋକ ଲାଗିବ ହେଲା। ଭୋକ ଲାଗିଲେ ସେତେବେଳେ ଟିକିଏ କାକୁଡି, ଗାଜର ଫା
କୋହୁଚନ୍ତି ସେଇଟା।
ନାଇଁ ଚାହା ଟାଇପର ତ ନିଦରୁ ଉଠିବେ। ହଁ।
ସେଟା ଦିଆ ହବ।
ହଁ ହଁ ହଁ ହଁ।
କି ଏଟା ମାନେ ଉଁ ଟିଫିିନ୍ ଖାଇବା ଯାହା ସେ ଖାଇବା ସେୟା ସେଇଟା ଫ୍ରୁଟସ୍ ହଁ ସେଇଟା ଡ୍ରାଏ ଫ୍ରୁଟସ୍।
ଗ୍ରାଇଣ୍ଡିଙ୍ଗ କରିକି ଆଉ କି ସୁନ୍ଦର ଯୋଉ ଗୁଟେ କହନ୍ତିନିକି ସେମିତି ରହି ରହି ପିଇବେ। ଲସି ଟାଇପର ଟେଷ୍ଟ ବି ବଢିଆ ଆସେ ହେଲାକି ଆଉ ସେଟା ଖାଇଲେ ଅଁ ମାନେ ଉଁ ତାପରେ ଗୋଟେ ଗ୍ଲାସ ପାଣି ପିଇଦେବେ ପୁରା ପେଟ ଭର୍ତ୍ତି।
ହୁଁ ହୁଁ ଆଉ କିଛି ଟିଫିନ୍ ଦରକାର ନାହିଁ।
ନାଇଁ ଟିଫିିନ୍ କିଛି ଦରକାର ନାଇଁ। ସାଢେ ଏଗାରଟା ବାରଟା ବେଳକୁ ଯଦି ଭୋକ ଲାଗେ କାକୁଡି କିମ୍ବା ଆପେଲ କିମ୍ବା ଗାଜର ଗୋଟେ ଖାଇଦେଲେ ପାଣି ପିଇ ଦେଲେ ବାସ୍ ଲଞ୍ଚ ମାନେ ଖରାବେଳେ ଭାତ ଖାଇବା ଟାଇମରେ ହିଁ ଖାଇପାରିବେ କିଛି ଅସୁବିଧା ନାହିଁ। ଗ୍ୟାସେ ସେ ମାନେ ଟୋଟାଲ ରହିବନି। ପୁରା ମୁଁ ପୁରା ଗ୍ୟାରେଣ୍ଟି ଦୋଉଚି କାରଣ ମୁଁ ଏଇ ଜିନିଷ ପାଞ୍ଚ ର୍ଷ ହେଲାଣି ୟୁଜ୍ କରୁଛି।
ହୁଁ।
ହୁଁ।
ନାଇଁ ଭଲ ଜିନିଷଟା ଟ୍ରାଏ କରିବା ଗୋଟେ ଥର ମାସେ ଖଣ୍ଡେ। ଆଉ ଠିକ୍ ଅଛି।